ହୁଁ କଣ କରୁଥିଲେ?
ହଁ ଏଇଠି ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ଆଚ୍ଛା। ନାଇଁ ଏଇ ପଢାପଢି କରୁଥିଲି ଟିକେ ଶୋଇବାକୁ ଯିବି ଏବେ ଆଉ।
ଓହୋ ହୋ ହୋ ଭଲ କଥା ପଢ଼ାପଢି କରୁଛନ୍ତି ମାନେ ଭଲ ଆଉ କେମିତି
ହୁଁ ହୁଁ। ହଁ ଭଲ ଅଛି ଆପଣ?
ମୁଁ ଭଲରେ ଅଛି।
ହୁଁ ହୁଁ ଆଉ ଡିନର କଲେଣି?
ବାହାରିକି ଚଲାବୁଲା କରୁଥିଲି ଆଉ କାରଣ ଚଲାବୁଲା କରିବା ଦ୍ଵାରା ଆମର ଟିକେ ହଁ ଚଲାବୁଲା କଲେ ଆମର ଜି ଆମର ଖାଦ୍ୟ ମାନେ ଯାହା ହଜମ ଶକ୍ତି ଟା ବଢିଲେ ଭଲରେ ହଜମ ହୁଏ ଆଉ ଆପଣ ଜାଣିଛନ୍ତି କି ମାନେ ରାତିରେ ସାତ ସାତଟାରୁ ଆଠରେ ଭିତରେ ଖାଇଦେବାଟା ଭଲ ଯେହେତୁ ଆମେ ପଢ଼ାପଢ଼ି କରୁଛେ କି ଆ ଆସିବାକୁ ଘରକୁଡଛି ତ ଆମେ ଡେରିରେ ଖାଉଛେ ତ ତା ପାଇଁ କିଛିଟା ତ କରିବାକୁ ପଡ଼ିବ।
ହଁ ହଁ ଶରୀରକୁୁ ଟିକେ ସୁସ୍ଥ ରଖିବା ପାଇଁ ଚାଲାବୁଲା ଟିକେ କରିବାକୁ ପଡିବ ବ୍ୟାୟାମ ଟିକେ କରିବାକୁ ପଡିବ। ଖାଇସାରିକି ବସିଗଲେ ଟିକେ ଆକ୍ଚୁଆଲି କଣ ହୁଏ ନା ମାନେ ଦେହରେ ସେତିକି ଅ ଶକ୍ତି ନଥାଏ ଯେ ସେଟାକୁ ଜମ୍ କରିକି ରକ୍ତରେ ମିଶାଇ ପାରିବ। ତ ସେଥିପାଇଁ ଚର୍ବି ବଢିଯାଏ।
ହଁ।
ହଁ ହୁଁ ଆଉ କଣ ଖାଇଲେ ଆଜି ଆପଣ?
ମୁଁ ଆଜି ଖାଇଛି ରୁଟି ଆଉ ସନ୍ତୁଳା, ଆଉ ଆପଣ କଣ ଖାଇଛନ୍ତି?
ଆ ମୁଁ ଆଜି ଖାଇଛି ଭାତ ଡାଲି ଆଉ ଛତୁ ଭଜା।
ହଁ
ମୁଁ କରିକି ଯାଇଥିଲି ଖରାବେଳେ ଭାତ ଥିଲା ତ ସେଥିପାଇଁ ଖାଇଦେଲି ଆଉ।
ଓ ଓ ଭଲ ଭଲ ଆପଣ ନିଜେ ରୋଷେଇ କରିଛନ୍ତି ବହୁତ ଭଲ କଥା।
ନିଜେ କରିବାକୁ ପଡୁଛି। ଆପଣ କଣ କେମିତି ରୋଷେଇ କରନ୍ତି ନା ବାହାରୁ ଖାଆନ୍ତି ନା ଘରେ ଖାଆନ୍ତି।
ନାଇଁ ମୁଁ ଘରେ ଖାଏ ଆ ରୋଷେଇ କରିବାକୁ ତ ସମୟ ହ ହୁଏନି ଏବେ ଯେହେତୁ ମୁଁ ପ୍ରତିଯୋଗିତା ପରୀକ୍ଷା ପାଇଁ ପଢ଼ା ପଢା ପଢି କରୁଛି ତ ମୁଁ ପାଠାଗାରକୁ ପଳାଏ ତ ଆସିଲା ବେଳକୁ କୁ ଟିକେ ବିଳମ୍ବ ହେଇଯାଏ ତ ସେଥିପାଇଁ ମୁ ଘରେ ମାମା ସେଇ କରିଦିଅନ୍ତି ମୁଁ ଖାଇନିଏ।
ଆଛା ଭଲ ଯାହା ହଉ ଘରୁ ଟିକେ ସୁବିଧା ମିଳୁଛି ରହିବା ପାଇଁ।
ହଁ ହଁ ହଁ ହଁ ହଁ। କାରଣ ଯୋଉମାନେ ବାହାରେ ରୁହନ୍ତି ସେମାନେ ଘର ଖାଇବାରୁ ହଁ।
ହଁ ଘର ଖାଇବାରୁ ଟିକେ ବଞ୍ଚିତ। ଘର ଖାଇବାରୁ ବଞ୍ଚିତ ରୁହନ୍ତି ଟିକେ ବାହାରେ ରହିଲେ।
ହଁ ହଁ। ନିହାତି। ହଁ, ଯେଉଁ ପାଠାଗରର ଅନେକ ପୁସ୍ତକ ଅଛି, ବିଭିନ୍ନ ରକମର ପୁସ୍ତକ ଅଛି। କିନ୍ତୁ ମୁଁ ତ ପ୍ରତିଯୋଗିତା ମୂଳକ ପରୀକ୍ଷା ପଢୁଛି ଯେହେତୁ, ମତେ ଅନ୍ୟ ପୁସ୍ତକ ପଢିବା ପାଇଁ ସେତେ ସମୟ ମିଳୁନାହିଁ। କାରଣ ଅନ୍ୟାନ୍ୟ ତ ଦେଖିବେ, ବହୁତ ଲେଖ ଲେଖକ, ଲେଖିକା, ସମସ୍ତଙ୍କର ପୁସ୍ତକ ରହିଛି କିନ୍ତୁ ମୁଁ ମୋର ହିଁ ପାଠ ଯାହା ଅଛି ସେୟା ହିଁ ପଢି ପାରୁଚି, ମୁଁ ଭାବିଚି ମୁଁ କଣ ଏ ସଲମ୍ବୀ ହେବି ତାପରେ ମୁଁ ସେଇ ଲେଖ ଲେଖିକାଙ୍କର ପୁସ୍ତକ ପଢିବା ପାଇଁ ବୋଧେ ସମୟ ଏବେ ପାଇଁ ତ, ନିଜେ ପଢ଼ୁଚି ନିଜ ପାଠ।
ହେଇଗଲା, କବିତା ହେଇଗଲା ନା?
ହଁ ହଁ, ଆଉ ଗପ ଗପିଲା, ମାନେ ମତେ କବିତା ଲେଖ ଲେଖିବା ପସନ୍ଦ। ମୁଁ ଅଛି ବି ସମୟ ପାଏ, ତ ମୁଁ ଟିକେ କଣ କବିତା ଲେଖେ ଆଉ।
ଆଛା, ଲେଖା ଲେଖି ମଧ୍ୟ କରନ୍ତି ଆପଣ? ଓହୋ।
ଆଜ୍ଞା, ଆଜ୍ଞା, ମତେ ଭଲ ଲାଗେ ଲେଖିବା ପାଇଁ। କିନ୍ତୁ ଅ ସମୟ ଥିଲେ ଲେଖେ ଆଉ କିନ୍ତୁ ଏବେ ଟିକେ କମ୍ ମିଳୁଚି ସମୟ। ମାନେ ମାସ ଥରେ ହଉ, ଦୁଇ ମାସକୁ ଥରେ ହଉ, ଯେତେବେଳେ ମିଳିଲା ମୁଁ ଲେଖେ।
ହାଲୋ।
ହଁ, ହାଲୋ।
ହଁ, ମୋର
ହଁ, କୁହନ୍ତୁ? ହଁ ଠିକ ଠାକ୍ ତ ଶୁବୁଚି, କୁହନ୍ତୁ ଏବେ, ହଁ।
ଲେଖା ଲେଖି ମଧ୍ୟ କରନ୍ତି ତାହେଲେ?
ଆଜ୍ଞା ଆଜ୍ଞା, ଲେଖା ଲେଖି କରେ।
ଆଛା, ଯା ହଉ ଭଲ, ଏଇଟା ଗୋଟେ ମାନେ ଆ ଫାଙ୍କା ଟାଇମ ରେ ଟିକେ ସୁବିଧା ହଉଥିବ, ସମୟ କାଟିବା ପାଇଁ।
ହଁ ହଁ ନିହାତି ଭାବରେ, ଆପଣ ତ କହିଲେ ଆପଣ ଘରଠାରୁ ବାହାରେ ରହୁଚନ୍ତି। ଏଇଟା ତ ସତ କଥା, ଆପଣଙ୍କ ଘର ଗାଁରେ ନା ସହରରେ?
ନାଇଁ ମୋ ଘର ତ ସହରରେ କିନ୍ତୁ ମୁଁ ଏବେ ଯୋଉ ଜାଗାରେ ଅଛି, ସେଟା ଟିକେ ଗାଁ ଟାଇପ ର।
ତାହେଲେ ଆପଣଙ୍କୁ ସେଇ ଗାଁ ର ଜାଗା ଭଲ ଲାଗୁଚି, ନା ଆପ୍ କଣ ଆପଣଙ୍କ ସହର ଯାଗାକୁ ମନେ ପକଉଚନ୍ତି?
ଦେଖନ୍ତୁ ମୁଁ ସହରରୁ ଆସିଛି ସିନା କିନ୍ତୁ ମୋ ଛୋଟବେଳୁ ଗାଁ ରେ ହିଁ ବଢ଼ିଥିଲି।
ଆଛା।
ଆଉ ମତେ ଗାଁ ଜାଗା ହିଁ ଭଲ ଲାଗେ। ମାନେ ଏମିତି ନାହିଁ ଯେ, ମୁଁ ସେ ସହରର ଚାକଚମ୍ୟ ପରିସ୍ଥିତି, ଗାଡି ଘୋଡା ଏ ସ ସବୁ ଜିନିଷ ମାନେ ମତେ ଭଲ ଲାଗେ, ଏମତି ନାଇଁ ଯେ ଭଲ ଲାଗେନି କିନ୍ତୁ ତୁ ଗାଁରେ ବି ଗୋଟେ ଅଲଗା ମଜା ଥାଏ। ସେ ଜିନିଷ ର, ମାନେ ଆମେ ପ୍ରକୃତିର ପାଖରେ ରହୁ, ସବୁଦିନି
ହୁଁ, ପ୍ରଥମତଃ ପ୍ରକୃତ୍, ହଁ ହଁ ନିହାତି ଭାବରେ, କାରଣ ଦେଖ୍ ଖୁଥିବେ ଗାଁରେ ପ୍ରାକୃତିକ ସୌନ୍ଦର୍ଯ୍ୟଟା କିଛି ଅଲଗା ମଜା ଥାଏ।
ହଁ।
ପୁଣି ଗୋଟେ ବହୁତ ଭଲ କଥା କି ଗାଁରେ ଯାହା ବିି ଖାଇବା ଜିନିଷ ଏଇକି ତ ସହରରେ ଆମକୁ ଶାଗ ବି କିଣିବାକୁ ପଡ ପୁଣି ପାଣି ବି କିଣିବାକୁ ପଡେ ତ ସେଇଠି କଣ ପୁରା ସବୁ ମାଗଣାରେ ପାଇଲା ଭଳି ଆମେ ପାଉ। ମାନେ ସେଇଠି କୀଟନାଶକ ସାର କିଛି ପଡିିନଥାଏ କି ତ ସହରୀ ଖାଇବାରେ ହଁ ସତ କଥା କହିଲେ ଜୈବିକ ପରିତିରେ ଚାଷ କରାଯାଏ। କିନ୍ତୁ ଆମେ ଏଇଠି ଯାହା ଖାଉଚେ ତ ରାସାୟନିକ ସାର ସବୁ ଦିଅନ୍ତି ସେଥିପାଇଁ ଦେ ଖୁଥିବେ ଆମର ଅଳ୍ପ ବୟସରେ ବି ବହୁତ ସାରା ରୋଗ ହେଇଯାଏ ମାନେ ହେଇଯାଉ ଯେ ଆଜିକାଲି ପିଲାମାନଙ୍କୁ ଯୁବା ଅବସ୍ଥାରେ ମଧ୍ୟ ବହୁତ ରୋଗ ହେଇଯାଉଚି।
ଠିକ କଥା କହିଲେ ନାଇଁ ଇ ଆଉ ଗୁ ଏବେ ସୁବିଧା ଥାଏ ଗାଁ ରେ ରହିଲେ ଯେ ମାନେ କଣ ହୁଏ ନା ଆମେ ବାହାରେ ଏତେ ପ ମାନେ ପ୍ରଦୂଷଣ ଥାଏ ଆଉ ଗାଡି ମଟର ର ଶବ୍ଦ ଏଇ ସବୁ ଜିନିଷ ର ମାନେ ନଥାଏ ଏଠି ବେଶୀ।
ହଁ।
ବହୁତ କ ହଉ ଗୋଟେ ବର୍ଷା ଦିନେ ଖାସ୍ ମତେ ଟିକେ ଭଲ ଲାଗେ ଗାଁ ପରିବେଶ କାହିଁକି ନା ବର୍ଷା ଯେତବେଳେ ହୁଏ ଗୋଟେ ବାସ୍ନା ଆସେ ମାଟିର
ମା
ଯଉଟା କି ସହରରେ ସହରରେ ମିଳେ କଣ ନା ନାଳ ନର୍ଦ୍ଦମାର ବାସ୍ନା।
ହଁ ହଁ ହଁ ହଁ ସତ କଥା କହିଲେ।
ତ ପିଲା ଦିନର ସେ ସ୍ମୃ ମନେ ପଡିଯାଏ ଯେତବେଳେ ମାଟିର ବାସ୍ନା ହୁଏ ଛୋଟ ବେଳେ ଏ ଶ୍ରେଣୀରେ ବସିଥିବୁ ଆଉ ବର୍ଷା ହଉଥିବ ସେ ବାସ୍ ସ୍ନା ଯଉ ଆସେ ଏଠି ସେଇ ଭଳିଆ ଘରେ ଟିକେ ପୁରୁଣା ସ୍ମୃତି କୁ ମନେପ କେଇବା କଥା।
ହଁ ସେଇଟା ତ ସତ କଥା ଯେ ଆପଣ ବି ପିଲା ଦିନେ ବର୍ଷା ଦିନେ ଯେତେବେଳେ ବର୍ଷା ହଉଥିବ ଆପଣ ବି ଡଙ୍ଗା କରିକି ଭସଉଥିବେ ସେ କଥା ବି ମନେ ପଡେ ଆପଣଙ୍କର କେତେବେଳେ କି ଆମେ କେତେ ମଜା କରୁଥିଲୁ ଆଜ୍ଞା ଆଜ୍ଞା।
ହୁଁ ହୁଁ ଡଙ୍ଗା ବସିବା କଥା ବି ମନେ ପଡେ କାର ଆମର ପ୍ରତିଯୋଗିତା ହୁଏ ଯେ କାର ଡଙ୍ଗା କେତେ ବାଟ ଯାଉଚି? କାର ଡଙ୍ଗା ଗଳି ପଡୁଚି ଅଧା ବାଟରୁ ଆମେ କଲର ପେନ ରେ ନାଁ ଲେଖି ଦଉଥିଲୁ ତା ଉପରେ ଏ ଆଉ ତାପରେ ଗୋଟେ ମାନେ ପ୍ରତିଯୋଗିତା ହୁଏ ଆଉ। ଭଲ ଲାଗେ ସେଟା ତ ଏବେ ଆଉ ସେ ଦିନ ନାହିଁ। ଚିବା ପାଇଁ ଆଉ କିଏ ଦେ ଖେଳୁଥିବାର ଦେଖିଲେ ଭଲ ଲାଗେ।
ହଁ ସହରରେ ତ ଏଇଗୁଡାକ ଦୃଷ୍ଟି ସବ ମାନେ ଗୋଚର ହୁଏନି ଆମ ହୁଏ ସବୁ ଦେଖିବାକୁ ହିଁ ମିଳେନି ସହରରେ ଗାଁ ରେ ମିଳେ ଦେଖିବା ପାଇଁ।
ସହରରେ କୋଉଠି ବି ଅଛି ବର୍ଷ ଏବେ ଦେଖୁଥିବେ ଆପଣ ନି ମାନେ ଖବର କାଗଜରେ ପଡୁଥିବେ କିମ୍ବା ଟିଭିରେ ଦେଖୁଥିବେ ଯେ ବର୍ଷାରେ ଭୁବନେଶ୍ବରରେ କଟକ ରେ ପାଣି ଜମିଚିନା ରହିଚି? ଟିକେ ବର୍ଷା ହେଲେ ପାଣି ଜମି ଯାଉଚି ସେ ସେଇ ଜିନିଷ ଏଠି ନଥାଏ।
ହଁ ଦେଖିଥିବେ ଥରେ ମୁଁ ଦୂରଦର୍ଶନ ରେ ବି ଦେ ଖିଥିଲି ଗୋଟେ ଭୁବନେଶ୍ୱରରେ ବୋଧେ ହଁ ଗୋଟେ ନାଳରେ ନାଳ ଏତେ ପାଣି ଆସିଥିଲା ଗୋଟେ ପିଲା ସାଇକେଲ ରେ ଯାଉଥିଲା ସେ ପଳେଇଲା ଭାସି ଭାସି। ତ ଏଇଟା ବି କେତେ ଗୋଟେ ବହୁତ ମାନେ ଦୁଃଖ ଘଟଣା। କେମିତି ହଉଛି ତାଙ୍କର କିନ୍ତୁ ଗାଁ ପରିବେଶରେ ସେମିତି ହେଇ ନଥାଏ।
ହଁ ସେଇଟା ହଁ ଟିକେ କାଦୁଅ ମଦୁଅ ହୁଏ। ଆ ବାକି ଏତେ ବି ମାନେ ସେଇଭଳିଆ କଣ୍ଡିସନ ନାହିଁ।
କିନ୍ତୁ ବର୍ତ୍ତମାନ ଅ ସର ବର୍ତ୍ତମାନ ସରକାରଙ୍କର ସୁବିଧା ପାଇଁ ପ୍ରତ୍ୟେକ ଗାଁର ନବୀକରଣ ହେଲାଣି ପ ପ୍ରତ୍ୟେକ ଗାଁ ବି ଉନ୍ନତି କଲାଣି ତାଙ୍କ ରାସ୍ତାଘାଟ ତିଆରି ହେଇ ହୋଇଇଗଲାଣି ବହୁତ ଭଲ ଲାଗେ ବି ଏବେ କି ଗାଁ ପରିବେଶ ବି ଦିନେ ଦିନକୁ ଦିନ ବଦଳୁ ଛି।
ଆଉ ଗୋଟେ କଥା ଦେଖିଲି ମୁଁ ଛୋଟ ବେଳେ ଯେମିତି ଗାଁକୁ ଦେଖୁଥିଲି ଆମର ଗାଁ ରେ ଏ କଣ ହଉଥିଲା ନା ସନ୍ଧ୍ୟାବେେଳେ ଭାଗବତ ଟୁଙ୍ଗିରେ ସବୁ ଲୋକମାନେ ଆସିିକି ବସିକି ଚର୍ଚ୍ଚା କରୁଥିଲେ ତ ଏବେ ସେ ଜିନିଷ ଟା ଧୀରେ ଧୀରେ ଧୀରେ ଧୀରେ ନାହିଁ ଆଉ ମାନେ ଗାଁ ଅଛି ସେମିତି ଅଛି କିନ୍ତୁ ଚାଳ ଘର ଦେଖିବାକୁ ମିଳୁନି। ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନି ପିଲାମାନେ ବ ଆସିକି ବାହାରେ ଖେଳୁଥିବାର ଦେଖିବାକୁ ମିଳୁନି। ସେମିତି ଜିନିଷ ରହୁଛି ଆଉ।
ଗୋଟେ ବଢ଼ିଆ କଥା କହିଲେ ଭାଗବତ ଆପଣ ପଢ଼ନ୍ତି ଏବେ।
ଆ ସେତିକି ସମୟ ତ ମିଳୁନି କିନ୍ତୁ ଏ କାମ କାମ ସାରିକି ପୁଣି ପଢାପଢି କରିବା ତାପରେ ଏ ମୁଁ ବି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହଉଛି ଏ ତ ସେଥିପାଇଁ କାମ ସରିଲା ପରେ ଯାହା ଟାଇମ ମିଳୁଛି ସମୟ ମିଳୁଛି ସେଥିରେ ପଢା ପଢି ପାଇଁ କଲା ପରେ ଆଉ ଭାଗବତ ତ ପଢିଗ କାଇଁ ସମୟ ମିଳୁନି କିନ୍ତୁ ବେଳେ ବେଳେ ଏ ଯୋଉ ଆମର
ତୁ ପ୍ରତିଯୋଗିତା ମୂଳକ ଆମକୁ ସବୁଥିରେ ଦରକାର ସଂକ୍ଷିପ୍ତ ଆମେ ଭାଗବତର କୋଡ଼ିଏ ସେକେଣ୍ଡରେ ପଚାଶ ସେକେଣ୍ଡରେ ଗୋଟେ ମିନିଟ୍ ତାର ସାରାଂଶ ଦେଖି ଦଉଛେ ଶି
ହୁଁ ହୁଁ ହୁଁ ଠିକ କଥା କହିଲେ ମୋବାଇଲ ମାଧ୍ୟମରେ। ସେଗୁଡା ଟିକେ ଟିକେ ଦେଖିଦେ କେତେବେଳେ ଆସିଗଲେ ଆଖିକୁ ଦେଖିଦବା କଥା।
ହଁ ସତ କଥା ହଁ ଯେତେବେଳେ ବି ସ ତମେ ମିଳିବ ତ ପଢିବା କଥା ମୁଁ ବି ଭାବିଛି ମୁଁ ଆଣିକି ରଖିଛି ଗୋଟେ ଭାଗବତ ଅଧା ପଢ଼ିଛି ଆଉ ଅଧା ମୁଁ ଏପର୍ଯ୍ୟନ୍ତ ପଢି ପାରି ନାହିଁ ଯେହେତୁ ଜାଣିଥିବେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପଢାପଢି କରିବା କେତେ ସଂଘର୍ଷ ହେଇଥାଏ ଆଉ ଅନ୍ୟାନ୍ୟ କୌଣସି କାମରେ ସମୟ ମିଳେନି।
ହୁଁ ତାପରେ ବହୁତ ମାନେ ଦିନଚର୍ଯା ରେ ଦେଖିଲେ ପରା ଆଉ ସମୟ ନାହିଁ।
ହଁ ସଠିକ୍ କଥା କହିଲେ।
ହଉ ଠିକ ଅଛି ଆପଣ ଶୋଇବେ ବୋଧେ କି?
ହଁ ହଁ ହଁ ନିହାତି ଭାବରେ ଆପଣଙ୍କ ସହ କଥା ହେଇକି ମୁଁ ବହୁତ ଶିଖିଲି କିଛି। ହଉ ହ ହଉ ହଉ ରହିଲି ଧନ୍ୟବାଦ।
ଧନ୍ୟବାଦ।